ଜୟ ଜଗନ୍ନାଥ ସାଇ ବାବୁ କୁହନ୍ତୁ।
ଜୟ ଜଗନ୍ନାଥ ଆପଣ ଫ୍ରି ଅଛନ୍ତି।
ହଁ ମୁଁ ଏବେ ଜଷ୍ଟ ଫ୍ରି ହେଲି ଉବରାଜ ସହ କଥା ହଉଥିଲି ଆପଣ କଲ କଲେ ମତେ।
ଓ ହୋ। ୟୁବରାଜ କଣ କହୁଥିଲେ
ତାଙ୍କର ମୋତେ ମତେ ଲାଗୁଛି କି ତାଙ୍କର ଟିକିେ ମୁଣ୍ଡ ଦୋଷ ହେଇଯାଇଛି କାରଣ ତାଙ୍କୁ କିଛି ମାନେ କଥାବାର୍ତ୍ତା ସେ ଠିକ୍ କରିପାରୁନାହାନ୍ତି ତ ତାଙ୍କୁ ମୁଁ ସେଇ ବିଷୟରେ ମାନେ ବୁଝୋଉଥିଲି ଆଉ କ୍ୟାରିୟର ଅପ୍ସନ ଟିକେ ମତେ ପଚାରୁଥିଲେ। ତ ସେଇ ବିଷୟରେ ଟିକେ ମୁଁ ତାଙ୍କୁ ଜ୍ଞାନ ଦେଉଥିଲି।
ଆଚ୍ଛା ଆଚ୍ଛା ଆଉ ସେ ତ ତାଙ୍କ ଛାଡ ତାଙ୍କ କଥା ଆଉ ଆପଣ ଏବେ କଁ କରୁଛନ୍ତି? ଖିଆ ପିଆ ସରିଲା।
ସ୍ରୋଗ୍ ନା ନା ଖିଆ ପିଆ ତ ଏପନ୍ତ ସରିନି ଏପନ୍ତ ଗରମ୍ ଲାଗୁଛି ମୁଁ ଶୋଇଛି ଭଲ୍ସେ ଆରାମ୍ସେ।
ଆଉ ଘରେ ସବୁ କେମିତି ଅଛନ୍ତି କଁ ସବୁ କରୁଛନ୍ତି ଆଣ୍ଟି ଅଙ୍କଲ ସବୁ କେମିତି କଣ କରୁଛନ୍ତି ସମସ୍ତେ?
ସମସ୍ତେ ପୁରା ମସ୍ତରେ ଅଛନ୍ତି ଖାଲି ଯାହାଟେ ମାନେ ଗରମରେ ସବୁ ବାହାରେ ବୁଲୁଛନ୍ତି। ଆଉ ଆପଣଙ୍କର କେମିତି କଁ ଚାଲିଛି?
ହଁ ମୋର ତ ସବୁ ଭଲ ଚାଲିଛି ମୁଁ ଏବେ ହିଁ ସାଙ୍ଗେ ସାଙ୍ଗେ ଖାଇକି ଆସିଲି। ଆମ ଘରେ ଆଜି ପଖାଳ ଭାତକୁ ଦହି ପଖାଳ ଆଉ ଭଜା ହେଇଚି ମାମା ତ ରୋଷେଇ କରୁଛନ୍ତି ବାବା ତ ଆସିନାହାନ୍ତି।
ପଖାଳକୁ ଆପଣ ଦହି ପାଉଳ ଖାଇଲେ ଠିକ୍ ଅଛି କିନ୍ତୁ ରାତ୍ରି ସମୟରେ ଆପ ଦହି ପାଉଳ ଖାଇବା ଟିକେ ମାନେ ସ୍ୱା ସ୍ଥ୍ୟ ପତି କ୍ଷତିକାରକ।
ହଁ ମାମା ବି କୋହୁଥିଲା କି ଦହି ପଖାଳ ଖାଇବା ଭଲ ନୁହଁ କିନ୍ତୁ କଁ କରିବା ଗରମ ହୋଉଛି ତ? ସେଥିପାଇଁ ଦହି ପଖାଳ ତ ସବୁଠୁ ଭଲ ସେଥିପାଇଁ ମୁଁ ଦହି ପଖାଳ ଆଜି ଖାଇ ଦେଇେଇଛି କାଲଠୁ ଆଉ ରାତିରେ ଦହି ପଖାଳ ଖାଇବିନି। ଆଉ ଆପଣଙ୍କ ଘରେ କଁ ରନ୍ଧା ରନ୍ଧି ହେଇଛି?
କଁ କହିଲେ?
ଆପଣଙ୍କର କଣ ରନ୍ଧା ରନ୍ଧି ହେଇଛି ଘରେ?
ରନ୍ଧା ରନ୍ଧି ଆଜି ଆମର ହେଇଚି ରୁଟି କୁ ମୋହୁର।
ଓହୋ ତାହେନେ ଭଲ ଖାଦ୍ୟ ତ ଆପଣଙ୍କର ହେଇଛି ଆଉ ଏଇ ତ ଖରା ପାଗକୁ ଏଇଆ ହିଁ ଦକାର ଖାଇଆକୁ ଆଉ।
ନା ଭଲ କଣ ମୋହୁର ଖାଇଲେ ତ ଆପଣ ଜାଣିଛନ୍ତି ଖରାଦିନେ ମୋହର ମାନେ ସକାଳୁକୁ ତ ଯାହା ହବ ଅବସ୍ ତ ଆପଣ ବୁଝିପାରୁଥିବେ?
ହଁ ସେଟା ବି ସତ କଥା ଯେ କିନ୍ତୁ ଭଲ ରାତିରେ ରୁଟି ଖାଇଲେ ଭଲ। ଆଉ ଆପଣଙ୍କ ସ୍ୱାସ୍ଥ୍ୟ କେମିତି ଅଛି?
ସ୍ୱାସ୍ଥ୍ୟ ତ ମୋର ବୋହୁତ୍ ଭଲ ଅଛି ହେଲେ ମାନସିକ ସ୍ୱାସ୍ଥ୍ୟ ଟିକେ ଏବେ ଖରାପ ହେଇଯାଇଛି।
ଆ ସେଇଟା ତ କେବେ ଭଲ ଚାଲୁ ବି ନାହିଁ କହିବାକୁ ଗଲେ। ହୋଉ ହୋଉ ଆଉ ଆପଣ କଁ କରିବେ ବୋଲି ଭାବିଛନ୍ତି ଆଗୁକୁ?
ଆଗୁକୁ କଁ କରିବ ବୋଲି ଭାବୁଛି ମୁଁ ଭାବୁଛି କି ଆଗୁକୁ ଖାଇ ପିଇକି ଶୋଇବି ତାପରେ ତା ପରଦିନ ଉଠ ଉଠିକି ପୁଣି କଁ ଭାବିବି।
ନାଇଁ ମୁଁ ଭାବୁଛୁଲି କି ଏବେ ତ ଟିକେ ଭଲ ପାଗ ଦେଇଚି ତ ଦାରିଙ୍ଗବାଡ଼ିଆଡେ ବୁଲିଆକୁ ଯିବା ପାଇଁ ଆପଣ କଁ କୋଉଚନ୍ତି?
ଦାରିଙ୍ଗବାଡିଆରେ ଏବେ ଯିବା ଯଦି କିନ୍ତୁ ଏବେ ତ ମାନେ ଏଠି ଖରା ହେଉଛି ମାନେ ସେଠି ତ ମତେ ମତେ ଲାଗୁଛି କି ସେଠି ବରଫ ପଡୁଥିବ ସୁ ମାନେ।
ନାଇଁ ଏଇ ବାଗ ତ ବରଫ ତ ପଡୁନଥିବ କିନ୍ତୁ ମୁଁ ଯେତିକି ଜାଣିଛି ଥଣ୍ଡା ପାଗ ଥିବ କାହିଁକି ନା ମୋର ଏବେ ଗୋଟେ ବନ୍ଧୁ ବୁଲି କି ଆସିଲେ ସେ କୋହୁଛନ୍ତି କି କାଳେ ବୋହୁତ୍ ଭଲ ବିଗ ଦେଇଛି ସେଠି। ତ ମୁଁ ଭାବୁଥିଲି ମୋର ବି ଜଣେ ଚିହ୍ନା ଭାଇ ଅଛନ୍ତି ସେଠି ରୋହୁଛନ୍ତି। ସିଏ କହିଲେ କି ସବୁ ବୁଝାବୁଝି କରିଦେବେ ତ ମୁଁ ଭାବ୍ ଭାବିଲି କି ଆପଣଙ୍କୁ ପଚାରିବା ପାଇଁ ଯଦି ଆପଣ ଯିବା ପାଇଁ ଚାହୁଁଚନ୍ତି ମୁଁ ଗୋଟେ ଭାବିଚି ଗୋଟେ ଆ ଆଇଡ଼ିଆ ଆପଣ ଯଦି କହିବେ ମୁଁ ଆପ ଆପଣଙ୍କୁ କହିବି।
ହଁ ଠିକ୍ ଅଛି କୁହନ୍ତୁ ସେଥିରେ ପଚାରିବାର କଣ ଅଛି?
ହଁ ତ ମୁଁ ଭାବୁଥିଲି କି ପନ୍ଦର ଦିନ୍ ରେ ତାଙ୍କ ଗୋଟେ ଯାଉଚି। ଗ୍ରୁପ୍ ସେମାନେ ସେଠି କ୍ୟାମ୍ପିଙ୍ଗ କରୁଚନ୍ତି। ତମ ଭାଇ ମତେ କହୁଥିଲେ, କି ତମେ ଯଦି ଆଉ ପନ୍ଦର ଦିନ ପରେ ଆସିବ ତାହେଲେ ଆମ ପାଇଁ ସିଏ ବହୁତ କମ୍ ପଇସା କହିବାକୁ ଗଲେ ମାନେ ଶହେ ଟଙ୍କା ଜଣଙ୍କ ହିସାବରେ ଦେବେ। ବ୍ୟବସ୍ଥା କରିଦେବେ, ଖାଲି ଯିବାଆସିବା ଖର୍ଚ୍ଚ ଯେମିତିକି ଯାନବାହାନ ଖର୍ଚ୍ଚ ଆମର ଆଉ ଖାଇବା ଖର୍ଚ୍ଚ ଆମର, ରହିବା ବୁଲାବୁଲି କରିବା ଖର୍ଚ୍ଚ ତାଙ୍କ ସେ ସବୁ ବୁଝିଦେବେ। ତ ଆପଣ ଯଦି କହିବେ ମୁଁ ତାଙ୍କ ସହିତ ବୁଝାବୁଝି କରିବି।
ଅର୍ଥାତ୍ ଶହେ ଟଙ୍କାରେ କଣ ସବୁ କିିଛି ହେଇଯିବ।
ହଁ ଶହେ ଟଙ୍କାରେ ସେିଏ କା ଯାହା କହିବାକୁ ଗଲେ ତାଙ୍କ ସେ ରହିବା ପାଇଁ ଗୋଟେ ଦକା ପାଶରେ ସେ ପାଶଟା ହଁ ଶହେ ଟଙ୍କା। ତାପରେ ରହିବା ଖର୍ଚ୍ଚ ଖାଇବା ଖର୍ଚ୍ଚ ସେ ବୁଝିଦେବେ। ଆମେ ଖାଲି ଯିବା ଆସିବା ଖର୍ଚ୍ଚ ଟା ଦେଖିବାର ଅଛି ଆମକୁ।
ଓହୋ ଏପରି କଥା, ଏହା ଟିକେ ମତେ ଅସନ୍ତୋଟା ପ୍ରକାଶ କରୁଛି କାରଣ ଶହେ ଟଙ୍କାରେ ଦାରିଙ୍ଗବାଡି ଯିବା ମାନେ ଟିକେ ଜାଣିପାରୁ ଆପଣ ମନକୁ ପାଉନି।
ଆରେ ହଁ ମୁଁ ବୁଝିପାରୁଛି, ମାନେ ବୁଝିପାରିଲିନି ଆପଣ ଆମେ ଯିବା ଆସିବା ଖର୍ଚ ଯେମିତି ଯାନବାହାନ ଖର୍ଚ୍ଚ ସବ ନବା ସେ ଦୁଇଶହ ଟଙ୍କା କି ତିନିଶହ ଟଙ୍କା ହେଇପାରେ। ଯଦି ଗୋଟେ ରହିବା ପାଇଁ ଗୋଟେ କ୍ୟାମ୍ପିଙ୍ଗରେ ତାଙ୍କର କହିଵାକୁ ଗଲେ ସେଇଟା ହଜାର ଟଙ୍କା। ଯେହେତୁ ସେ ଭାଇମାନେ ଚିହ୍ନା ତ ସେ ଆମର ଶହେ ଟଙ୍କା କରିଦଉଛନ୍ତି। ଆମେ ଖାଲି ଯେଉଁ ଖାଇବା ପିଇବା ଖର୍ଚ୍ଚବି ସେ ଦେଖିଦେବେ। ଖାଲି ବୁଲାବୁଲି କରିବେ ଇଏ କରିବେ ସେ ସବୁ ଗାଇଡ଼୍ କରିଦେବେ। ଯେହେତୁ ସେ ମୋ ନିଜ ଭାଇ ହେବେ, ତ ଆମକୁ କିଛି ଅସୁବିଧା ନାହିଁ ଆଉ ଯାହ ହେଲେ ବି ଆମ, ଅଧିକ ପଇସା ନେଇକି ହିଁ ଯାଇଥିବା। ତାମାନେ କଣ ଆମେ ଶହେ ଟଙ୍କା ନେଇକି ଯାଇଥିବା, ଆଜ୍ଞା।
ତେବେ ଠିକ ଅଛି ମୁଁ ଆପଣଙ୍କୁ ଆଉ ମାନେ ଜଣେଇବି କଲ୍ କରିକି।
ହ ହଁ ତ ୟୁବରାଜ ଭାଇଙ୍କୁ ବି ମୁଁ ଭାବୁଥିଲି ପଚାରିଦେବି ବୋଲି। କିନ୍ତୁ ମୁଁ ତାଙ୍କୁ କଲ୍ କରିଥିଲି ସେ ମୋ କଲ୍ ରିସିଭ୍ କଲେନି ବୋଧେ ଆପଣଙ୍କ ସହିତ କଥା ହେଉଥିବେ। ଅ ଛାଡ ସେ କଥା, ଆଉ କଣ କହୁଛନ୍ତି କୁହନ୍ତୁ।
ଆଉ କଣ କହିବା ଆପଣ ତ ଏବେ ଏବେ ଟ୍ରିପ୍ କଥା ଆପଣ ଉଠେଇଲେଣି, ମମି ତ ଏବେ ସେଇପଟ ପଳେଇଲେଣି ଆଉ କଣ କରିବା।
ହଁ ମୁଁ ତ ଏବେ ଯାଇଥିଲି ମହେନ୍ଦ୍ର ଗିରି ସେଠି ବହୁତ ଆମକୁ ଶସ୍ତାରେ ହେଇ ଯାଇଥିଲା। ଆମର ଯିବା ଆସିବା ଖର୍ଚ୍ଚ ମାତ୍ର ଶହେ ଟଙ୍କାରେ ହେଇଗଲା। ଟ୍ରେନରେ ଆମେ ଯାଇଥିଲୁ ରହିବା ଖର୍ଚ୍ଚ ଆମକୁ ସାତ ଶହ ଟଙ୍କା ସେ ଆମଠୁ ନେଇଥିଲା। ଆଉ ମହେନ୍ଦ୍ର ଗିରି ତ କହିବାକୁ ଗଲେ ବହୁତ ଭଲ ଜାଗା ବି ବୁଲାବୁଲି କରିବା, ପାଇଁ ଥଣ୍ଡା ବି ଥିଲା ଟିକେ ଗଛ ଏରିଆ ବୋଲି ଆମର ଟିକେ ଥଣ୍ଡା ହେଲା।
ମୁଁ ମଧ୍ୟ ଭାବୁଛି ହେଲେ ଆଉ ଟିକେ ମାନେ ରଜ ପରେ ହେଇଥିଲେ ଭଲ ହେଇଥାନ୍ତା।
ମୁଁ ରଜ ବୋଲି ଭାବୁଛି ବୋଲି ପୁରୀ ଯିବାପାଇଁ କଥା ମୁଁ ଭାବୁଥିଲି। ତ ମୁଁ ସେ ସେଥିପାଇଁ କହୁଥିଲେ କି ରଜ,
ପୁରୀ ଯିବା ତେବେ ରଥଯାତ୍ରା ବେଳେ କେତେବେଳେ ଯିବା,
ମାନେ ସେଇ ରଥଯାତ୍ରା ବେଳେ ହିଁ କଥା ମୁଁ କହୁଥିଲି କି ନା ରଜ ପରେ ପରେ ରଥଯାତ୍ରା ପଢି ହିଁ ଯିବ ନା।
ଆପଣ ଥରେ କହୁଥିଲେ, କି ରଥଯାତ୍ରାରେ ମାନେ ଯାଇକି ମାନେ ପୁରା ରଥ ଉପରେ ଜଗନ୍ନାଥଙ୍କୁ ପୁରା ଦର୍ଶନ କରିହବ। ତ ସେ ବିଷୟରେ କଣ ହେଲା
ହଁ ସେ ବିଷୟ ତ ଆମେ ସେଇଟା ତ ନିଶ୍ଚୟ, ହଁ ଆମେ ଯିବା ହିଁ ସେଇ ଜାଗାକୁ। କାହିଁକିନା ବହୁତ ବର୍ଷ ହେଲା ଆମେ ଯାଇନାହାନ୍ତି ତ ଦର୍ଶନ ବି କରିଦେଲେ ଭଲ। ପୁଣି ଆମକୁ ଆଗକୁ ଏବେ କହିବାକୁ ଗଲେ ଆମର ଟୁଏଲ ସରିଯାଇଛି। ତ ଆଗକୁ ଆମେ ଯାହା କରିବା, ଭଗବାନଙ୍କ ଆଶୀର୍ବାଦ ମିଳିଲେ ଆମେ ସବୁ ଭଲ ଭଲ ହେଇଯାଆନ୍। ସେଇଟା ତୁ ମୁଁ ଭାବିକି ହିଁ ରଖିଛି, କି ଆମେ ରଥଟା ଯିବା ବୋଲି। ମୁଁ ୟୁବିରାଜ ଭାଇଙ୍କୁ ବି କହିଥିଲି ସେ ବି ରାଜି ଅଛନ୍ତି ସିଏ ତାଙ୍କର କଣ ଚିହ୍ନା ବି ଅଛନ୍ତି।
ହଁ କିନ୍ତୁ ମୋର ଆଉ ଗୋଟେ ଥିଲା, ମାନେ କି ଯଦି ଆମେ ରଥଯାତ୍ରା ଦିନ ଯିବା। ମୁଁ ଭାବୁଛି ସେଦିନ ମାନେ, ମାନେ ଗୋଟେବ୍ଲଗିଙ୍ଗ ଭିଡିଓ ମାନେ ଡକ୍ଯୁମେଣ୍ଟ ରେ କରିବି ରଥଯାତ୍ର ର।
ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ ସେଥିରେ, କିନ୍ତୁ ମୋତେ ଆଣ୍ଟି କହୁଥିଲେ କି ଆପଣଙ୍କ ଦେହ ଖରାପ ଅଛି ଜର ହେଇଥିଲା। ତ ଆପଣଙ୍କ ଦେହ କେମିତି ଅଛି?
ହଁ ହଁ ମଝିରେ ଥଡ଼େ ମଝିରେ ଥରେ ମୁଁ ଜରରେ ପିଡିତ ଥିଲି ତ ମୁଁ ଯାଇଥିଲି ପହଦିନ। କ୍ୟାପିଟାଲ ହସ୍ପିଟାଲ ଯାଇଥିଲି ସେଠି ବ୍ଲଡ଼ ଟେଷ୍ଟ କରିଥିଲି କିନ୍ତୁ ଯାହା ହଉ କିଛି ଖରାପ ନାହିଁ ସବୁ କିଛି ଭଲ ଅଛି।
ଓହୋ କ୍ୟାପିଟାଲ ହସ୍ପିଟାଲ ଆପଣ ଯାଇଥିଲେ ନୁହଁ, ଆପଣ କାହା ସହିତ ଯାଇଥିଲେ?
ମୁଁ ଯାଇଥିଲି ମୋ ବାବାଙ୍କ ସହିତ ଯାଇଥିଲି।
ଓହୋ ଆଚ୍ଛା ଆଚ୍ଛା ଯାହଉ ଭଗବାନଙ୍କ ଦୟାରୁ ଆପଣ ଦେହଟା ଭଲ ଅଛି। ଆଉ ଆଉ କଣ ଭାବିଛନ୍ତି? ନାଇଁ ନାଇଁ ସେପଟେ କିଛି ହବନି ଭଗବାନଙ୍କ ଦୟାରୁ ସମସ୍ତେ ଭଲରେ ଅଛନ୍ତି ଭଲରେ ହିଁ ରହିବା।
ଅ ତା ତ ଠିକ୍ କଥା।
ହଁ ଆଉ ଏବେ ତ ଯେହେତୁ ଆମମାନଙ୍କ ସଜେଇଛି ବୋଟସ୍, ତ ଆପଣ ଆଗକୁ କଣ କରିବେ ବୋଲି ଭାବିଛନ୍ତି?
ଆଗକୁ କଣ କରିବି ମୁଁ ମୋର ତ ଏବେ କିଛି ମାନେ ପଢା ଲାଇନରେ ଯିବାର ନାହିଁ, ତ ମୁଁ ଭାବିଛି କି ମାନେ ୟୁ ୟୁଟ୍ୟୁବରୁ ଗୋଟେ ଷ୍ଟାର୍ଟପ କରିବି ମାନେ ସର୍ଟ ମୁଭିଜ୍ ବଗେରା ବନେଇବି।
ହଁ କହିବାକୁ ଗଲେ ଏବେ ୟୁଟ୍ୟୁବରେ ସେଇ ପ୍ରକାର ସବୁ ମୁଭି ଏବେ ବହୁତ ଭଲ ଚାଲିଛି ତ ଭଲ ଜିନିଷ ବି କହିବାକୁ ଗଲେ ସେଇଟା ଅଛି। ଆପଣ କୋଉ ପ୍ରକାର ବନେଇବେ ବୋଲି ଭାବିଛନ୍ତି?
ହଁ ମୁଁ ସବୁ ପ୍ରକାର ବନେଇବି ମାନେ ପ୍ରଥମେ ତଃ ମୁଁ ତ ବନେଇବି କମେଡି ଉପରେ ବନେଇବି କିଛି ମୁଭି, ମାନେ ମୁଭି ତ ତାକୁ କହିହବନି। ମାନେ କିଛି ଫନି ଡ୍ରାମା ହେଇଗଲା ସେ ସବୁ ବନେଇବି, ତାପରେ ମୁଁ ଆମର ହେଇଗଲା ଲଭ୍ ହେଇଗଲା, ସସ୍ପେନ୍ସ ଥ୍ରୀଲର ହେଇଗଲା ଆମର ସେଇ ସବୁ ଉପରେ ମୋର କାମ ଚାଲିବ।
ଓହୋହୋ, ଭଲ ଭଲ ଅଛି ତ କହିବାକୁ ଗଲେ। କାହିଁକି ନା ଏବେ ସେଗୁଡାକ ଅଧିକ ଚାଲିଛି ବି। ଆଉ ମୁଁ ଭାବୁଥିଲି ବି ଆପଣଙ୍କୁ ମୁଁ ଭାବୁଥିଲି କି ସେ ବିଷୟରେ ଆପଣଙ୍କୁ କିଛି କହିବା ପାଇଁ, ତ ଭଲ ଅଛି ମୋର ବି କେତେଜଣ ଏମ୍ ଚିହ୍ନା ଅଛନ୍ତି ସେମାନେ ବି ଏଇସବୁ କ୍ଷେତ୍ରରେ ଯିବା ପାଇଁ ଚାହୁଁଛନ୍ତି, ଆପଣ ଯଦି କହିବେ ଆପଣଙ୍କ ଆପଣଙ୍କ ତାଙ୍କ ସହ ସଂଯୋଗ କରେଇଦେବି।
ହଁ ଠିକ୍ ଅଛି ସେଥିରେ ଆପଣ ଚାହିଁଲେ ମତେ ଆପଣ ମରେ ମାନେ ମୋ ସହିତ କଣ୍ଟାକ୍ଟ କରେଇପାରିବେ ସେମାନଙ୍କୁ କାରଣ ମୋର ବି ମାନେ ଆକ୍ଟର ଆକ୍ଟ୍ରେସ୍ ମାନଙ୍କର ଦରକାର ଟିକେ ଏବେ।
ଓହୋ, ଆପଣ କଣ ଭାବିଛନ୍ତି କେମିତି କଣ ବନେଇବେ ପ୍ରଥମଟା?
ପ୍ରଥମ ଭିଡିଓଟା ତ ମୁଁ ଜାଣେ ମାନେ ଯେହେତୁ ୟୁଟୁବରେ ଏତେ ଫାଷ୍ଟ ଭିଡିଓ ମାନେ କିଛି ଭାଇରାଲ ଯାଏନି। ମାନେ ଅଳ୍ପ ଭ୍ୟୁଜ୍ ଯାଏ, ତେଣୁ ମୁଁ ଭାବିଛି କି ପାଞ୍ଚରୁ ସାତ ମିଣ୍ଟ ବାଲା କିଛି କମେଡ଼ି ଭିଡିଓ ଫାଷ୍ଟ ଫାଷ୍ଟ ଅପଲୋଡ଼ କରିବି। ଦେନ୍ ଯେତେବେଳେ ଭାଇରାଲ ଯିବ ତାପରେ ମୁଁ ସର୍ଟ ମାନେ ସର୍ଟ ମୁଭି ଯୋଉଟା ରିଅଲି ଟି ଯୋଉଟା ଆମ ଚ୍ୟାନେଲର ସେଇଟା ବନେଇବି। ଯାହା ଫଳରେ କି ଆମକୁ ମାନେ ଚ୍ୟାନେଲରୁ ଆମର ମାନେ ବେଶୀ ଗ୍ରୋଥ୍ ହବ।
ଆଚ୍ଛା ଆଚ୍ଛା, ଭଲ ତ। ମୁଁ ବି ଭାବୁଥିଲି କି କିଛି କରିଥାନ୍ତି ଯଦି ମତେ ସମୟ ହେଲା ଆପଣଙ୍କୁ ମୁଁ ଯୋଗାଯୋଗ କରିବି ମୋତେ ବି ଯଦି ଆପଣ, ଆମ ବେଳକୁ ଗୋଟେ ଚାନ୍ସ ଦେବେ ତ ଭଲ ହୁଅନ୍ତା।
ହଁ ହଁ ନିଶ୍ଚୟ ଏଥିରେ ସେଥିରେ ସନ୍ଦେହ ନାହିଁ କିନ୍ତୁ ଆପଣ ଟିକେ ସମୟ ବାହାର କରି ଟିକେ ମାନେ ପ୍ରୟାସ୍ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆପଣ ଟିକେ ଟାଇମ୍ ଦେଲେ ଅବଶ୍ୟ ମାନେ ଟିକେ ଭଲ ହୁଅନ୍ତା କାରଣ ଏଥିରେ ଟିକେ ଯେତେ ଟାଇମ୍ ଦବ ସେତେ ଭଲ ଏଗାରେ।
ହଁ ମୋର ବି ଏବେ କହିବାକୁ ଗଲେ ମୋର ଏବେ ବିଦ୍ୟାଳୟର ଆସିଛି ଏକ୍ଜାମ୍ ଗୋଟେ ଅଛି ପରୀକ୍ଷା, ସେ ପରୀକ୍ଷା ଯଦି ମୋର ସରିଗଲା କ୍ଲିଅର ହୋଇଗଲା ମୋର ତାହେଲେ ମୋର ଗୋଟେ ଭଲ ୟୁନିଭର୍ସିଟିରେ ଆଡ଼ମିସନ୍ ହେଇଯିବ। ସେଇଟା ହେଲା ପରେ ତ ମୁଁ କହିବାକୁ ଗଲେ ଫ୍ରି ହିଁ ଅଛି। ଆପଣ ଯେବେବି କହିବେ ମୁଁ ଆପଣଙ୍କର କଥାରେ ସହମତ ଅଛି।
ହଁ ଠିକ୍ ଅଛି ତେବେ ଆପଣ କିଛି ନାହିଁ କଲେଜରେ ଆପଣ ପରୀକ୍ଷା ଦିଅନ୍ତୁ ପରୀକ୍ଷାରେ ଉତ୍ତିର୍ଣ୍ଣ ହୁଅନ୍ତୁ ଏତିକି କହିବି। ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇସାରିଲା ପରେ ମତେ ନିଶ୍ଚୟ ଆପଣ କହିବେ ପରୀକ୍ଷା କେମିତି କଣ ହେଲା ଠିକ ଅଛି ତାପରେ ମୁଁ ନିଶ୍ଚୟ ଆପଣଙ୍କୁ ଯୋଗାଯୋଗ କରିବି।
ଠିକ୍ ଅଛି ମୋ ପରୀକ୍ଷାଟା ଅଛି ଏହି ତିନି ଦିନ ପରେ ତ ଆପଣ ଯଦି ମୋ ସହିତ ଟିକେ ଆସିବେ ମୋତେ ଭଲ ହୁଅନ୍ତା।
ଓହୋ ତିନି ଦିନ ପରେ ସେବେ ତ ଆପଣଙ୍କ ପାଠପଢା ବହୁତ ଜୋରସୋରରେ ଚାଲିଥିବ।
ହଁ ବହୁତ ଜୋରସୋରରେ ଚାଲିଛି ମୁଁ ତ ଦିନ ରାତି ଲଗେଇ ଦେଇଛି ଦେଖାଯାଉ ଭଗବାନଙ୍କ ଦୟାରୁ କଣ ହଉଛି।
ଠିକ୍ ଅଛି ଆପଣ ଯେହେତୁ ଆପଣ ଯେମିତି ପରିଶ୍ରମ କରିିଥିବେ ତାର ଫଳ ନିଶ୍ଚୟ ଆପଣଙ୍କୁ ମିଳିବ କିଛି ଅସୁବିଧା ନାହିଁ।
ହଁ ସତ କଥା ଭଗବାନଙ୍କ ଦୟାରେ ସବୁ ଭଲରେ ଭଲରେ ହେଇଯାନ୍ତା ଯଦି ଭଲ ହୁଅନ୍ତା। ମୁଁ ତାପରେ ଟିକିଏ ଯାଇ ବିି ଥାନ୍ତି ଆଚ୍ଛା ଠିକ୍ ଅଛି ଆପଣ ଆଉ କଣ କହୁଛନ୍ତି?
ନାଇଁ ଏବଂ କଣ କହିବି ରାତି ତ ବହୁତ ହେଲାଣି ଯାଆନ୍ତୁ ଆପଣ ତ ଖାଇସାରିଲେଣି ମୁଁ ବି ଯାଉଛି ଟିକେ ଖାଇବି ଦେନ ଶୋଇପଡ଼ିବା।
ଠିକ୍ ଅଛି ଆପଣ ଯାଆନ୍ତୁ ଶୋଇବେ ମୁଁ ଯେବେ ଆପଣ ଫ୍ରି ହେବେ କଲ୍ କରିବି।
ଠିକ୍ ଅଛି ଠିକ୍ ଅଛି ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।